ହ୍ୟାଲୋ।
ହଁ କଣ କରୁଛ?
କିଏ ଯାଉ ସୁଧିଆ ଦେବା ଲାଗି ବ୍ୟବସ୍ଥା ହଉଛି ଯିବି ସୁଧିଆ ଦେବି
ଆଚ୍ଛା ଆଚ୍ଛା।
ସନ୍ଧ୍ୟାବେଳେ କଣ କରିବି ସନ୍ଧ୍ୟା ଦେଇ ସରିଲେ ଚାହା ଫାହା ହବ ଟିଫିିନ ଫିଫିନ ଟିକେ ହବ ଖିଆ ହବ।
କଣ ଟିକେ ପକୁଡ଼ି ଫକୁଡ଼ି କରିକି ଟିକେ ଖାଇବା ଆଉ।
ଓହୋ ତମର ସେଇଠି ବର୍ଷା ହେ ବର୍ଷାପାଗ ନା ଖରାପାଗ।
ନାଁ ବର୍ଷା ପାଗ ତ ନୁହେଁ ଖ ପ୍ରବଳ ଗରମ ହଉଚି ଟିକେ ମୁଢି ପକୋଡ଼ି ସନ୍ଧ୍ୟାବେଳେ କରିକି ଟିକେ ଚାହା ସହିତ ଖାଇଲେ ଟିକେ ଭଲ ଲାଗିବ।
ହଁ ହଁ ସେଟା ତ ଠିକ କଥା। କିନ୍ତୁ ବର୍ଷା ହେଲେ ଟିକେ ମୁଡି ମକୁଡି ଆହୁରି ବଢିଆ ଲାଗେ ଆଉ,
ହଁ ନା ନା ମୁଢି ଦିହରେ ଗୋଟେ ପକୋଡି ତିଆରି ହୁଏ ଖାଇଛୁ ନା?
ଅ ହଁ ହଁ ଖାଇଛି। ଯୋଉ ମୁଢି ମୁଢିରେ ବେସନ ଗୋଳେଇକି ଯୋଉ ପକୁଡି କରନ୍ତି ତ।
ହଁ ପିଆଜ କଞ୍ଚା ଲଙ୍କା ଧଣିଆ ପତ୍ର ମୁଢି ଦେଇକି ତାକୁ ପୁରା ବାଗେଇକି ଗୋଳେଇକି ଟିକେ ଖାଇବା ସୋଡ଼ା ଦେଇକି ଛାଣିବ ପୁରା ମସ୍ତ ପକୁଡ଼ି ହବ।
ଓହୋ। ହ କରିଛ ତମେ ବୋଧେ ଆଉଗ ଆଗୁରୁ ବହୁତ ଥର?
ହଁ ମୁଁ ତ କେତେ ପ୍ରକାର ପକୁଡ଼ି କରିଛି ଚୁଡ଼ା ପକୁଡି ମୁଢ଼ି ପକୁଡି।
ଓ ହୋ ନା ମୁଁ ସବୁ ପରିବାର ପକୁଡି କରିଛି କିନ୍ତୁ ଚୁଡା ପକୁଡି କରିନି ମୁଢ଼ି ପକୁଡି ଥରେ କରିଥିଲି କିନ୍ତୁ ସବୁ ପରିବାର ମୁଁ ଅଧିକା କରିଛି।
ହୁଁ ହୁଁ ଆଉ ଆମର ଗୋଟେ ବ୍ରତ ଘର ଅଛ ଛି ହଁ ଭଲ ଅଛି ମୋର ଗୋଟେ ଭାଇର ବ୍ରତଘର ଅଛି ଆଉ ଆସୁନୁ।
ବ୍ରତଘର ବ୍ରତଘର କଣ କଣ ସବୁ ହୁଏ ବ୍ରତଘରରେ?
ବ୍ରତ ଘରରେ ଯେମିତି ବାହାଘର ହୁଏ ସେମିତି ବ୍ରତ ବ୍ରତଘର ନଅ ବର୍ଷ କି ଏଗାର ବର୍ଷ ଏମିତି ବୟସ ହେଲେ ପୁଅ ଛୁଆଙ୍କର। ଆମର ବ୍ରତଘର ହୁଏ ମାନେ ଯେମିତି ଉଁ ବାହାଘରରେ ମଙ୍ଗୁଳା ହୁଅନ୍ତି। ଯାଇ ମଙ୍ଗଳା ହୁଏ ଗୁଆ ମଙ୍ଗଳା ମଙ୍ଗୁଳା ହୁଏ ସେମିତି ମଙ୍ଗୁଳାନ୍ତି ପୁଅକୁ ମଙ୍ଗୁଳାନ୍ତି।
ଓହୋ ଯେମିତି ବାହାଘର ଯେମିତି ହୁଏ କଣ ପୁରା ସେମିତି ହୁଏ ବ୍ରତ ଘର?
ସେମିତି ସେମ୍ ହୁଏ। ଅଧା ବାହାଘର ସରିଯାଏ ଆଉ।
ଓ ମାନେ ଅଧା ବାହାଘର ସରିଯାଏ ଆଉ ଅଧା ବାହାଘରରେ ହୁଏ।
ହୁଁ ଆଉ ଯୋଉ ଅଧା କର୍ମ ଥାଏ ବାହାଘରରେ ହୁଏ ଆଉ।
ହ ହୋ କେମତି
ଆମର ବ୍ରାହ୍ମଣ ଘର ତ ସେଥିପାଇଁ ଟିକେ
ଓହୋ।
ବ୍ରତଘର ତ ଯେମିତି ବେଦୀ ବନ୍ଧା ହୁଏ ବାହାଘରେ ପୁରା ସେମ ହବ ସେମାନେ ଯୋଉ ଚକୁଳିଆ ପଣ୍ଡା ହେବେ ବୁଲେ ନେ ଅଁ ଅଢେଇକିଆରି ଡେଇଁବେ ମାମୁଁ ଧରିବେ ଏମି ସବୁ ହୁଏ ଆଉ ବହୁତ କିଛି ହୁଏ।
ଓ ହୋ ମାନେ କଣ ଛତା ଧରିକି ଚକୁଳିଆ ପଣ୍ଡା ହେଇକି ବୁଲିବେ?
ହଁ
ନା ଆମର ଏଇଠି ଗୋଟେ ବ୍ରତଘର ମଝି ହଉଥିଲା କିଛି ଦିନ ତଳେ ମୁଁ ଦେଖିଥିଲି କି ତାଙ୍କର ମାନେ ବେଦୀ ହେଇକି ଯେମିତି ବାହାଘର ହୁଏ ସେମିତି କଣ କର୍ମ ହଉଥିଲା। ତାପରେ ସେ ତାଙ୍କର ଗୋଟେ ଘୋଡା ଗାଡି ଟାଇପ ର କରିକି ପ୍ରଶେସନ କରିକି ବୁଲିଲେ ଆମେ ବି
ହଁ ଗାଁ
ସେ ଯାଇଥିଲୁ ହଁ ପ୍ରଶେସନ କରିକି ଯାଇଥିଲେ ଆମେ ବି ସବୁ ଯାଇଥିଲୁ ସେ ପ୍ରଶେସନ ରେ
ପୁରା ଗାଁ ସାରା ବୁଲିବେ ପୁଣି ଆସିକି ଗାଁ ବୁଲିକି ଭିକ୍ୟା ମାଗନ୍ତି।
ହଁ ସେଇଟା ମୁଁ ଦେଖିନି ଗାଁ ବୁଲିକି କାହିଁ ଭିକ୍ୟା ମାଗନ୍ତି?
ମାଗିକି ନେଇକି ତା ମାଆକୁ ଦିଅନ୍ତି ଆଉ।
ଓ ହୋ
ତା ମା କାନିରେ ଦବ ଭିକ ମାଗିକି ନେଇକି ଆଉ
ମାନେ ସେଇଟା କାହିଁକି ସେମିତି ହୁଏ?
କି ସେ ମାଆକୁ ଭି ଭିକା କରିକି ନେଇକି ଗଲା ଯେ କି ତା ମାଆକୁ ସେ ପୋଷିପାରିବ।
ଓ ହୋ ଆଚ୍ଛା ଆଚ୍ଛା
ସେ ଯାହା ଭିକ ମାଗିକି ନବ ତା ମା ଥାଳିରେ ଦବ ତା ମାନେ ସେ ଶପଥ କଲା।
ଅ ହୋ ଭଲ ଆଉ
ଏମିତି ଅଛି ଆଉ ତମର ନାଇଁ କି ବ୍ରତ ଘର
ଉଁ ନା ଆମର ଗୋଟେ ଥାଏ କିଛି ଲୋକଙ୍କର ମୁଁ ଶୁଣିଛି ନାଉଳି ଘର ଗୋଟେ ଥାଏ ବ୍ରତ ଘର ଟାଇପ ର।
ନାଉଳି ଘର ନୁହେଁ ସେଟା ହୋଉଛି ଛନ୍ତି ଯାରେ ଦଶ ନାଉଳି ଥାଏ। ସେମାନଙ୍କର ବ୍ରତଘର ଥାଏ।
ଦଶ ନାଉଳି ମାନେ?
ଏଇ ତାଙ୍କର ଗୋଟେ କର୍ମ ଥାଏ ମାନେ ଯେମିତି ଏଇଧର ଜଷ୍ଟ କାର ଗୋଟେ ଧର ଅଲଗା ଜାତିର ଲୋକ ମରିଗଲେ ଯେମିତି ଦଶ କ୍ରିୟା ନାଇଁ। ତାଙ୍କର ଲାଷ୍ଟ କ୍ରିୟା ହଉଛି ବ୍ରାହ୍ମଣ ଘର ମାନଙ୍କର ପୁରା ନଅ ଦିନ କ୍ରିୟା ହବ। ବାର ଦିନେ ପିଣ୍ଡ ପଡିବ ବାର ଦିନେ ଭୋଜି ଭାତ
ଓ ହୋ ଆଛା ଆମର ଓଡିଆ ଓଡିଆ ମାନଙ୍କ ଙ୍କ ଘର ବହୁତ କିଛି ଅଛି ଓଡିଆ ପରମ୍ପରା ଆଉ ନା ଆମର କିନ୍ତୁ ଏତେ ବ୍ରତଘର ଘର ସେମିତି କିଛି ନାହିଁ କି ତ ଗାଁ ରେ ହେଇଛି ବହୁତ ଗୁଡେ ବ୍ରତଘର ମୁଁ ଦେଖିଛି। କେମିତି କଣ? ଇଏ ହୁଏ କିନ୍ତୁ ଯୋଉ ଭିକ୍ଷା ମାଗିଆ କଥା ଟା ମୁଁ ଜାଣିନି। ଆ ମାନେ ଭିକ୍ଷା ମାଗିକି ମାଙ୍କୁ ନେଇକି ଯୋଉ ଦବା କଥାଟା ମୁଁ ଜାଣିନି। କିନ୍ତୁ ଏଇ ଚକୁଳିଆ ପଣ୍ଡା ହେଇକି ଛତା ଧରିକି ବୁଲନ୍ତି ସେଟା ମୁଁ ଦେଖିଛି।
ହୁଁ ହୁ
ଆଉ ତୁମର ସବୁ କଣ ହଉଛି ସନ୍ଧ୍ୟାବେଳେ?
ଆମର ସନ୍ଧ୍ୟା ବେଳେ କିଛି ହବନି ବହୁତ ଗରମ ହଉଛି ସେଥିପାଇଁ ଆଉ କିଛି କରିବୁନୁ ଟିକେ ଚାହା ବନେଇବୁ ଖାଲି ଆଉ ଗୋଟେ ଅଦା ବାଲା ପୁରା ଭଲ ଚା ମସଲା ଚା ଟା ଟିକେ ବନେଇବୁ ଆଉ
ହଁ ହଁ ହଁ ସନ୍ଧ୍ୟାବେଳେ ଟିକେ କଡା ଚା ନହେଲେ ହବନି।
ହଁ ସନ୍ଧ୍ୟା ବେଳେ ଚାହା ଟା ଆଉ ଆମ ଓଡିଆ ମାନଙ୍କର ଚାହା ଟା ନହେଲେ କଣ ଚାହାର ଗୋଟେ ଏଟା ନହେଲା ପର୍ଯ୍ୟନ୍ତ କିଛି ହବନି ବା। ଚାହା ଆଉ ବିସ୍କେଟ୍। ଚାହା ମାନେ ଅଦ୍ - ମାନେ ପୁରା ମସ୍ ଶୁଖିଲା ଚା ଟା ହେଲା ଆଗେ ଅମୁଲ ଚା ଅମୁଲକୁୁ ପାଣିରେ ଗୋଳେଇକି ତା ଅଦା ଅଦା ପୁରା ଛେଚିକି ଅ-ଗୋଲମରିଚ ଛେଚିକି। ଆଉ ତା ଦେହରେ ତୁଳସୀ ପତ୍ର ଛେଚିକି ତାକୁ ପକେଇକି ପୁରା ପୁରା ଭଲସେ ଫୁଟେଇ ଫୁଟେଇ ସାରିଲା ପରେ ଯାଇକି ଚିନି ଲୁ ଚିନି ପକେଇକି ତା ଦେହରେ ଚାହା ପତି ପକେଇକି, ପୁରା ଫୁଟେଇକି ସେଟା ପୁରା ମଲେଇ ଭଳିଆ ହେଲେ ତାକୁ ବାହାର କରିକି ମାନେ ଗୋଟେ କପ ର କ୍ଷୀର ସେଇଟା ଅଧ କପ୍ ଫୁଟି ଫୁଟିକିଆ ହେଇଯିବ ସେଇଟା କେ ପୁରା ବଢ଼ିଆ ଲାଗେ ସେ ଚାହା ଟା ସେଟା ମଲେଇ ମରା ଅଦାର ଚାହା କହନ୍ତି।
ହଁ ସେଇ ଟାଇପ୍ର ଚାହା ଟା କଲେ ଭଲ ଟେଷ୍ଟ ଲାଗେ।
ହଁ।
ଆଉ ଆଜି ଖରାବେଳେ ଖାଇବା କଣ ହେଇଥିଲା?
ସାତ ବର୍ଷ ପାଗ ହେଇଥାଏ। ଖରାବେଳେ ଆମର ହେଇଥା ଭାତ, ପୋଇ ତରକାରୀ, ଶାଗ ଭଜା, ଡ଼ାଲି। ଆଉ ଭିଚୁରା, ଆମ୍ବ, ପାମ୍ପଡ଼।
ଅ ହଁ।
ଆଉ, ଆଉ ତମ ଘର ଆଡ଼େ ବା ବହୁତ
ହଉ ଆମର ତ ବ୍ରତ ଘର ହବ ଆମର ବହୁତ ଗୁଡ଼େ ଭୋ ଯିଭାତ ଖାଇବା ପିଇବା ପୁରା ଦି ଦିନ ପୁରା ହବ ପୁରା ମାଇକ ଖାଇକି ଡି ଜେ, ଫି ଜେ ସବୁ ହ ବାଜିବ।
କଣ ବ୍ରତଘର ତ ଗୋଟେ ଦିନ ହୁଏ ପୁଣି ଦି ଦିନ କାହିଁକି ହବ?
ଦି ଦିନ ଆମର ଆଉ ଗୋଟେ ଦିନ ଚାରିିକର୍ମ ହବ ଗୋଟେ ଦିନ ବ୍ରତ ଘର ହବ।
ମାନେ ଚାରି କର୍ମ ମାନେ ଚାରି କର୍ମରେ କୋଉ କୋଉ କର୍ମ ହୁଏ?
ଚାରି କ୍ରମରେ କର୍ମରେ ବର୍ତ ଘର ଟା ବହୁତ ଟାଇମ ଲାଗେ ତ ସେ ଯୋଉ ଫାଷ୍ଟ ପା ଦିନ ଯଉ କରମଟା ହୁଏ ସେଥିରେ ଅଧା କର୍ମ ସରିଯାଏ।
ଆଚ୍ଛା, ଆଚ୍ଛା। ମାନେ ଗୋଟେ ମାନେ ପୁଅ ବ୍ରତ ହୁଏ କାହିଁକି କାହିଁକି ଆଉ ମୁ ମୁଁ ବି ଦେଖ ଦେଖିଛି ବ୍ରତ ହେଲେ ପୁଅ ପିଲା ସବୁ ପିନ୍ଧନ୍ତି ପଇତା ପିନ୍ଧନ୍ତି। ସେମିତି କାହିଁକି?
ସେମାନେ ବ୍ରାହ୍ମଣ ନା ବ୍ରାହ୍ମଣ ଘରେ ବ୍ରତ ଘର ନ କଲେ ଉ ନୁ ଠାକୁର ପୂଜା ଯାହା ଭଲ ମନ୍ଦ ସେମାନେ କରିପାରିବେନି ଆଉ ବ୍ରତଘର ସରିଲା ପରେ
ଓହୋ ଯୋଉ ପୁଅ ପିଲା ମାନେ ପୂଜା ପର୍ ପୂଜା ପର୍ବ
ହଁ।
ମୁଁ କହିଲି ଯୋଉ ପୁଅ ପିଲାମାନେ ପୂଜା ପାଠ କରନ୍ତି ସେମାନେ ପଇତା ନ ପିନ୍ଧିଲେ ବ୍ରତ ତ ନହେଲେ କୌଣସି ପୂଜା ପାଠ ବେଦ ପଇତା ଉ ମାନେ କାର୍ଯ୍ୟକ୍ରମ କରିପାରିବେନି?
ନା। ସେଥିପାଇଁ ତାଙ୍କର ବ୍ରତଘର ହେଲେ ସେମାନେ ସବୁ କର୍ମ କରିପାରିବେ ପୂଜା କରିପାରିବେ ଏ କଉଠି ଭଲ ମନ୍ଦ ବାହାଘର ବ୍ରତଘର ଆସିଲେ ସେମାନ ତ ଯାଇକି କରିପାରିବେ।
ଓହୋ, ଓହୋ ତାହେଲେ ଭଲ ଆଉ। ହଁ ସେଥିପାଇଁ ତ ବ୍ରାହ୍ମଣ ପୁଅ ଲୋକମାନେ ହିଁ କରିପାରନ୍ତି, ବାକି କି ଅନ୍ୟମାନେ ମନ୍ଦିରରେ ପୂଜା କରିପାରନ୍ତିନି ଠିକ କଥା।
ହୁଁ।
ଆଉ ଆମର ବି ଗୋଟେ ବାହାଘର ଅଛି, ବାହାଘର ତମର ସବୁ କେମିତି ହୁଏ ମାନେ ସେଠି ଝିଅ ବାହାଘର?
ଆମର ତ ଝିଅ ବାହାଘର ଯେମିତି ସବୁଆଡ଼େ ବାହାଘର ହୁଏ ସେମିତି ହୁଏ, କିନ୍ତୁ ଅଲଗା କିଛି କିଛି ଟିକେ ନିୟମ ବ୍ରାହ୍ମଣ ମାନଙ୍କର ଟିକେ ଅଲଗା କିଛି ଥାଏ ଆଉ। ଏଇ ଯେମିତି
ମାନେ ଯୋଉ ଗୋଟେ କଣ ହୋମ ଘର ଥାଏ ଆମର ସେଟା ହୋମ ଘର ନାହିଁ। ଆମର ମାନେ ଚତୁର୍ଥୀ ପର୍ଯ୍ୟନ୍ତ ସେ ପୁଅ ଝିଅ ବାହାଘର ପରେ ବି କେହି କାହାକୁ ଦେଖିବେନି ଚତୁର୍ଥୀ ସ ସରିଲା ପରେ ଚତୁର୍ଥୀ ପିଣ୍ଡ ପଡ଼ି ସାରିଲେ ସେ ଯିଏ ବାହାହଇଥିବ ସେ ଦିଇ ଜଣ ଦେଖା ଦେଖି ହେଇପାରିବେ।
ଓହୋ ଆଚ୍ଛା ଆଚ୍ଛା।
ଚତୁର୍ଥୀ ପର୍ଯ୍ୟନ୍ତ ସେ ଦି ଜଣ ବାହାଘର ପରେ ସରିଲେ ବି କେହି କାହାକୁ ଦେଖିବେନି ସେ ଅଲଗା ରହିବେ।
ଆଚ୍ଛା ଆଛା ହ ନା ଆମର ଏଠି ଝିଅ ବାହାଘର ମାନେ ଝିଅ ବାହାଘରର ନିର୍ବନ୍ଧ ପରଠାରୁ ଝିଅ ମାନଙ୍କୁ ଖୋଇ ଖୋଇକି ପେଟା କରିଦେବେ ମାନେ ଝିଅ ମାନଙ୍କୁ ପୁରା ସବୁ ବନ୍ଧୁବାନ୍ଧବ ଗାଁ ସାହି ପଡ଼ିଶାରେ ସମସ୍ତେ ଡ଼ା କି ଥିବେ ଖାଇବା ପାଇଁ ସବସେ ସେ ଝିଅ ଟା ବାହା ହେବା ପୂର୍ବରୁ ଆମ ଗାଁ ରେ ଯେତିକି ଘର ଅ ଅଛି ଆମ ବନ୍ଧୁବାନ୍ଧବ ଯେତିକି ଅଛନ୍ତି ସମସ୍ତଙ୍କ ଘରେ ଯାଇକି ଖାଇକି ଆସିବ।
ସେଟା ତ ସବୁଆଡେ ଅଛି ବାହାଘର ନିର୍ବନ୍ଧ ସରିଲା ମାନେ ଝିଅ ମାନଙ୍କୁ ଡାକିକି ଖୁଆନ୍ତି।
ହଁ
କାହା ଘରକୁ କାହା ଗାଁ କୁ ଝିଅ ମାନେ ଗୋଟେ ତାଙ୍କର ଆମ ହଁ ଗାଁ ଟାକୁ ନିଜ ଗାଁକୁ ଥିବେ ସେଥିପାଇଁ ତାଙ୍କୁ ସମସ୍ତେ ଟିକେ ଶ୍ରଧାର ସହିତ ଥାନ୍ତି ଖାଇବା ଲାଗି ଆଉ
ହଁ ହଁ ସେଟା ତ ଠିକ କଥା। ଆଉ ଆଉ ତମର ତାହେଲେ ଆଜି ପକୁଡି ହଉଛି।
ହଁ ପକୁଡି ଚାହା ଟା ହବ ଏବେ।
ପାଇ ଆଉ
ହଁ ଆସ ଘରକୁ କେତେବେଳେ ବୁଲିବାକୁ ଆସ ମୁଁ କରିକି ଦେବି ଖାଇବ ଆଉ।
ତମେ ବିରିୟାନୀ ବନେଇ ଶିଖିଛ?
ହଁ ବିରିୟାନୀ ତ ଭଲ ସିକିଛି।
ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ବେଶୀ ନନଭେଜ ଖାଇବାକୁ ଭଲଲାଗେ।
ଆମିଷ।
ହଁ
ଓହୋ ଆଉ ନିରାମିଷରେ କଣ ଖାଇବାକୁ ଭଲ ଲାଗେ?
ନିରମି ମୁଁ ସବୁ ଖାଏ।
ଓହୋ ନା ମତେ ନିରାମିଷରେ ମତେ ନିରାମିଷରେ ଛତୁ ବହୁତ ମୋର ପସନ୍ଦ। ଛତୁରେ ମତେ ସବୁ ପ୍ରକାରର ଛତୁ ମତେ ଭଲ ଲାଗେ।
ମତେ ବେଶି ଛତୁରେ ଟିକେ ଯୋଉ ଖଟା ଦିଆ ହେଇକି ଯୋଉଟା ହୁଏ ସେଇଟା ସୋରିସ ବେଶର ଦେଇକି ମତେ ଭଲ ଲାଗେ।
ହଁ ସେଇଟା ତ ବଢିଆ ଲାଗେ କିନ୍ତୁ ସ ମାନେ ଛତୁରେ ଯେକୌଣସି ଅ ଖାଦ୍ୟ ପ୍ରସ୍ତୁତି କରି ଥାଅ ମତେ ବହୁତ ଭଲ ଲାଗେ।
ହଁ ହଁ
ପନିର ପନିର ଥରୁ ମତେ ଛତୁର ଜିନିଷ ଟା ଅଧିକା ଭଲ ଲାଗେ।
ମତେ ବେଶୀ ଛତୁ ଠାରୁ କି ପନିର ଠାରୁ ବେଶୀ ଆସ ସାଧା ଠାରୁ ମୋତେ ବେଶୀ ଟିକେ ଯଉ ଆମିଷ ଜିନିଷଟା ମତେ ଟିକେ ଭଲ ଲାଗେ।
ଓହୋ ହଁ ସେମିତି ବି ଆମିଷରେ ବି ବହୁତ କିଛି ଭଲ ଲାଗେ ଯେମିତି ଚିକେନ ମତେ ଚିକେନ ବହୁତ ଭଲ ଲାଗେ। ଦେଶୀ କୁକୁଡା ଭଲ ଲାଗେ ବହୁତ ଆଉ ମାଛରେ ଚିଙ୍ଗୁଡି ଭଲ ଲାଗେ। ହଁ ହଁ ଆଉ। ହଉ ତାହେଲେ ମୁଁ ଏଥର ଯାଏ ତମକୁ ଗୋଟେ ଚିକେନ ଗୋଟେ ଭଲ ଅ ଖାଦ୍ୟଟି ପ୍ରସ୍ତୁତ କରିକି ଦେବି ତମେ ଖାଇବ ଆଉ।
ଆଚ୍ଛା। ଆଉ ତମ ଘର ପାଖାପାଖି କଣ ମାର୍କେଟ ଫାର୍କେଟ କଣ ଅଛି ନା ନାଇଁ?
ହଁ ହଁ ଆମର ଘର ପାଖରେ ବା ବଜାର ଅଛି।
ଉଁ ହୁଁ ଭଲ ନା ବଜାର ନା ସେମିତି କିଛି ନାହିଁ।